ହ୍ୟାଲୋ।
ହୁଁ କଣ କରୁଛନ୍ତି?
କଣ କହିଲେ?
କଣ କରୁଛନ୍ତି?
ବସିଛି ଆପଣ?
ମୁ ବି ଏଇଠି ବସିିଚି।
ଉଁ ହୁଁ।
ରାତିରେ ଭଲ ଲାଗୁଚି ଖାଲି ଶୂନ ସାନ ଲାଗିବ ଦେଖିବା ପାଇଁ।
କଣ କହିଲ?
କହିଲି ରାତିରେ ଭଲ ଲାଗୁଛି ମାନେ ଦେଖିବା ପାଇଁ ଆକାଶ ଟା ଭାରି ନିର୍ମଳ ମାନେ କଳା ତ ହେଇଛି ତାପରେ ସୁନସାନ୍ ଜାଗା ଭଲ ଲାଗିବ।
ଅହ ଆକାଶ ଟା ଭଲ ଲାଗୁଚି ନା କଣ?
ହଁ ଆଉ ଜାଗାଟା ତ ସବୁ ପେଁ ପାଁ ହଉଚି ନା।
ହିଁ-ହିଁ।
ନୟାଗଡ କେବେ ଯାଇଚନ୍ତି?
କଣ କହିଲେ?
ନୟାଗଡ଼।
ନୟାଗଡ ଯାଇନି ମୁଁ କହୁଚି ପା କୁଆଡେ ଯାଇନି। କେବଳ ପୁରୀ କପିଳାସ ତାଳଚେରେ ଅନୁଗୁଳ୍ ଢେଙ୍କାନାଳ ହଁ ଢେ ତା ଅତେ ଯାଇଚି ଆଉ କୁଆଡେ ସବୁ ଯାଇନି।
ହୁଁ ନୟାଗଡ ଢେଙ୍କାନାଳ ଆସିବେ ବାଟ ଏବେ ଆଉ
ଢେଙ୍କାନାଳ ମୋଡିଷ୍ଟ୍ର୍କ ଢେଙ୍କାନାଳ ମୋଡିଷ୍ଟ୍ରିକ୍ଟ।
ସତେନା କଣ?
ହଁ-ହଁ।
ତ ଆମର ବି ତ ଡିଷ୍ଟିକ୍ ନା ଆମେ ବି।
ତମେ ଏଇ ଆମ ଢେଙ୍କାନାଳରୁ?
ଆରେ ମୁଁ ସେଇଠି ରହୁଚି।
ଓହୁଁ ରହୁଚ ମାନେ ଆପଣଙ୍କ ଜିଲ୍ଲା ଢେଙ୍କାନାଳ।
ହଷ୍ଟଲେରେ ରହୁଚି ଅଟୋନୋମସ କହିଲେ କଲେଜ
ମାନେ ତମ ଗାଁଟା ସେଇ ଯୋଉ ଡି ଜିଲ୍ଲାରେ ଯାଉନି କି?
ହୁଁ ଯାଉଚି ମୋ ବାପାଙ୍କ ଘର ଆଉ ମୋ ଅଜା ଘର ନୁହେଁ।
ଓହୋ ମାନେ ତମର ନିଜ ଘର
ଆମ ନିଜ ଘର କାମାକ୍ଷା ଆଡେ ଆଉ ସେମତି କାମାକ୍ଷା। ଘର
ଅହଁ। ଆଉ ଢେଙ୍କାନାଳରେ କାହା ଘର?
ଢେଙ୍କାନାଳରେ ଘରରେ ମୋ କହିବାକୁ ଗଲେ ମୋ ଅପା ହରିକା ମ୍ୟାରେଜ୍ କରଚନ୍ତି ଢେଙ୍କାନାଳ ଆଡେ। ଜୋରନ୍ଦା ଆଡେ ଜଣେ ମ୍ୟାରେଜ୍ କରିଚନ୍ତି।
ଜୋରନ୍ଦାଟା ତ ଆମ ଢେଙ୍କାନାଳରେ ଯାଉନି।
ଆଉ ଏଟା କୁଆଡେ ଯାଉଚି ମୁଁ ତ ଜାଣନି ଜୋରନ୍ଦା ।
ଏ ଢେଙ୍କାନାଳରେ ଢେଙ୍କାନାଳରେ ଯାଉଚି ବୋଧେ ନା ନା ସେଟା ସୁୁକିନ୍ଦା ଲାଇନକି ନୁହୁଁ କି? ଜୋରନ୍ଦାଟା?
ହେଇଥିବ ବୋଧେ ମୁଁ ଜାଣନି କିନ୍ତୁ ଆମେ ଏଇ ବାଟେ ଦେଇକି ଯାଇଥିଲୁ ମାଉସୀ ହଟି ହେଇଥିବ ହୁଁ ହୁଁ।
ହୁଁ ହୁଁ ଯଦି ସୁକିନ୍ଦା ଲାଇନ୍ ହେଇଥିବ ତାହେଲେ ଏଟା ଯାଜପୁରର। ତ ସେଟା ଢେଙ୍କାନାଳ ଲାଇନ୍ ସୁକିକିନ୍ଦା ଲାଇନ ହେଇଥିଲେ ହେଟା ଯାଜପୁରରେ।
ଆଉ ଅପା ବାହାପୁର ଜାଣିଥିବେ?
କଣ କହିଲେ?
ବାହାପୁର ବାହାପୁର
ଭାପୁର୍ ନାଁ ନାଁହାଁ ମୁଁ ଆଜି ନୂଆ ଶୁଣିଲି ଗୋଟେ ବାହାପୁର ଗୋଟେ ଅଛି ବୋଲି ଗାଁ।
ଅ ହଁ ସେଇଆଡେ ମ୍ୟାରେ
ହୁଁ।
ଜାଣିନାହାନ୍ତି ଜାଗା ଆସିଲେ ବୁଲିବେ ରହିବେ। ଜାଗା ବିଷୟରେ ସବୁ ଜାଣେ ମୁଁ ଢେଙ୍କାନାଳ ଡିଷ୍ଟ୍ରିକ୍ଟର ସବୁ କିଛି ଜାଣିବି। ଅଁ ହଁ ଅନୁଗୁଳରେ ହଁ
ଆମ ଓଡିଶାର ସବୁଠାରୁ ବଡ ଆମ ଓଡିଶାର ସବୁଠାରୁ ବଡ ଗାଁ ଯୋଉ ଜାଣିଚନ୍ତି?
ନା ହେଟା ଜାଣନି।
ଓଡିଶାର ସବୁଠାରୁ ବଡ ଗାଁ?
ଏଇଠି ନା ମୁଁ ଜାଣନି କିଛି।
ଢେଙ୍କାନାଳ ନାଇଁ।
ବଡ଼ ଗାଁ କଁ? ନା ଭୁବ ଭୁବନ ଜାଣିଚି କି କିନ୍ତୁ ଗାଁ ବୋଲି ମୁଁ ଜାଣନେଇ।
ଆଉ ଭୁବନଟା ଗୋଟେ ଗାଁ ନୁହୁଁ କି?
ତୁ କଣା ହୁଁ।
ଆଉ କଣ ଏଇଟା କଣ ଗୋଟେ ସହରରେ ଯାଉଛି?
ସେଇଟା କଣ ଆମ ଢେଙ୍କାନାଳ ଡିଷ୍ଟ୍ରିକ୍ଟରେ ଯିବ କି?
ଆଉ
ନାଇଁ ଜାଣିନି ଗୋ
ସେଇଟା ଢେଙ୍କାନାଳ ଡିଷ୍ଟ୍ରିକଟ ର ବା ଆମ ଓଡିଶାର ସବୁଠାରୁ ବଡ଼ ଗାଁ।
ମାନେ ମୋର ସାଙ୍ଗମାନେ ଅଛନ୍ତି ଭୁବନରୁ ବଟ ମୁଁ କେବେ ପଚାରିକିନି ବୁଝିନି?
ଓ ହଁ ସେ ରାମ ବ୍ଲକ ଭୁବନ ଆମ ବ୍ଲକ।
ଭଲ, ଭଲ। ଓଡିଆ ଫୋଡ଼ିଆ ଜାଣିଛନ୍ତି?
କଣ କହିଲେ?
କୁଳିଆପଡା।
ଉଡ଼ାପଡ଼ା ନା କେନ୍ଦ୍ରାପଡ଼ା?
ଉଡ଼ାପଡା ମୁଣ୍ଡଳ ଉଡାପଡା।
ଇନ୍ଦୋଳ ଶୁଣିଛି ଉଡ଼ା ପଡା ଜାଣିନି।
ହେ ହଁ ଯା ମାନେ ହିଣ୍ଡଳ ସେ ଉଡାପଡା ଯୋଉଟା ସେଇଟା ମୋ ଅଜା ମତାଡୁ ବ୍ଲକ ମୁଁ ତ ମୁଁ ଅଜା ଘରେ ସବୁ ଧରଲି ବାପ ଘର ଯଦି ଧରିଥାନ୍ତି କଣ ହେଇଥାନ୍ତା ମୁଁ ତ ଅଜା ଘର ଧରଲି ଖାଇ ନା।
ଓଁ ହୁଁ।
ମୁଁ ମୋ ନିଜ ଗାଁଙ୍କୁ ବି ମୁଁ ଏତେ ଜାଏନି ଜାଣିଛ ଥରେ ଦିଥର କେମିତି କେତେବେଳେ କେମତି? ନହେଲେ ଦବାରେ ମଜା କରର ଶୀଘର ରାସୋଳ ଜାଣିଥିବେ ରାସୋଳ?
ନା ନା ତମେ ଅଛବ ନୂଆ ନୂଆ ନା ନା ଆଜି ତମେ ବା ସବୁ ନୁଆ ନୂଆ ଗାଁ ନା ସବୁ କହୁଛ ମୁଁ ଜାଣିଛି।
ନାଇଁ ସାପୁଆ ଡ୍ୟାମ ଜାଣିଛ ତ?
ହଁ ହଁ ସାପୁଆ ଡ୍ୟାମ୍‌ ଆମ ଢେଙ୍କାନାଳରେ ତ। ଢେଙ୍କାନାଲରେ ସାପୁଆ ଡ୍ୟାମ।
ହୁଁ। ରାସୋଳ ତାର ହେଇକିନି ସାପୁଆ ଡ୍ୟାମ ଯାଆନ୍ତି। ଆମର ଏଇଟା ଭାଇ ରେଗୁଲାର ଆମର ହେଲେ ମନ ପାଇଲେ ମୁଁ ଚାଲୁ ସେଇଠା ବିକ କରିବା ଆମ ବସ ହଁ।
ଏ ହେଁ।
ହୁଁ
ରେନେ କଣ ଭାଇବେସଣ ହଉଛି କି ତମର?
ଏଇ ମୋ ସାଙ୍ଗ ଫୋନ୍ କରୁଛି ଟିକେ ତମେ ଲାଇନରେ ଥାଅ। ତମେ କେତେବେଳେ ଆସିଲ ହଁ? ହଁ।
ହାଲୋ।
ହୁଁ।
ଇଂଲିଶ୍ କୁହନି।
ଇଂଲିଶ କହିଲେ କି କଟିଯିବ।
ଆ କହ ସେମିତି କହ କହିବନି ବୋଲିନା ତମ ପାଟିରେ ପଶିଯାଉଛି
ହେଟା ମୋର ବି ପଶିଯାଏ।
ମୁଁ କଣ କରିବି ଜଣେ ଭଉଣୀଙ୍କ ସହିତ କଥା ହଉଥିଲେ। ତାଙ୍କ ସହିତ ଇଏ ଯେମିତି ବାଣ୍ଟିବେ-ଏ ମାନେ ଥ୍ୟାଙ୍କୟୁ ନାଇଁ ନାଇ ଧନ୍ୟବାଦ
ଉଁ, ହୁଁ। ଆ ହେରା ତ, ମାନେ ଯୋଉ କହିଲା ବେଳେ, ମାନେ ପସିି ଆସିଥାଏ, ସେମାନେ ଯୋଉ ଡେଲି ଯୋଉ କଥାରା କଦେଖା ପସିଯିବ, ପସି।
ହଁ, ଆମର ଏଟା ଅଭ୍ୟାସ ହେଇଗଲାଣି ନା, ଏଁ ଦେଖୁନାହାଁନ୍ତି, ଆମେ ଏଇନେ ଏଗ,
ଆମେ ଓଡିଶା ଲୋକ ବି ଆପ୍ ମୁଁ, କହେ ଆମ ଓଡିଶା ଲୋକ ବି ଆମେ ମାତୃଭାଷା କୁ ଭୁଲିଗଲେଣି।
ହୁଁ, ହୁଁ। ଏଇ ପାଠ ହିଁ ସବୁ ଇକି କରୁଛି ଯେ, ମୁଁ
ହଁ, ବା। ମୋବାଇଲ୍ ତ ବେଶୀ ଇଏ କରିଦଉଛି।
ଗୋଟେ ଛୋଟ ଛୁଆଟେ, ହିନ୍ଦୀ ଅକ୍ଷ ଜାଣନଥିବେ, ହିନ୍ଦୀ କଥା କହୁଚନ୍ତି।
ହଁ, ପା।
ମୋର ଏତିକି ମିଷ୍ଟେକ୍ ହୁଏ। ଇଂଲିଶି ବିଳ୍ ମାନେ ୱାନ୍ ଟୁ ଲେଖିଆରେ, ୱାନ୍ ଲେଖିଥିବି, ଯେତେ ଓଡିଆ ଲେଖିଦିଏଁ ବସଥିବି। ସଇଲା କାମ। ନହେଲେ ଓଡିଆ ଭିତରେ ଇଂଲିଶ ପୁରେଇ ଦେଇ ସେ ହେଇରା ମିଷ୍ଟେକ୍ ହେଇଯାଏ ମୋର। ପ୍ରବଳ ଗାଳି ଶୁଣିଲି।
ହେଇ କଲ୍ ଆସଲା।
ଇ ମା କଥା ହେବେ?
ନା, ନା, ଆମୁଁ ତାକୁ ମେସେଜ କରିଦେଇଛି।
ନୁ କଥା ଯଦି ହେବେ, ହେଇଯାଆନ୍ତୁ, ଏଥିରେ କଣ ଅଛି?
ନାଇଁ, ନାଇଁ, ନା ତ ସେ ମାନେନା ଏଇନାକେ ପୁଣି ଟିକେ ସମୟ କଥା ହବ କି ନାଇଁ, ପଳେଇଯିବ।
ମାନେ ଅନ୍ଲାଇନ୍ ରେ ବୋଧେ ଆପଣ!
କଣ କହିଲେ?
ଅଲ୍ ଲାଇନ୍ ରେ ବଧେ କଥା ହଉଛନ୍ତି ନାକି?
ହୁଁ, ମାନେ ଏନେ ଟିକେନାକୁ କଥା ହେଇଥିବ କି ନାଇଁ! ଖାଇବାକୁ ଯିବ ଭାରି। ତାକୁ ମୁଁ, କହେ ତୁ ଖାଇ ସବୁବେଳେ କଲ୍ କରେ, ମାନେ ସେ ଏମ୍ ସବୁବେଳେ ମାନେ ଏଁତି କରିବ ଗୋଟେ।
କୋବ ଆ ଯୋଉ ମୋର ଯଦି ସାଙ୍ଗ ଅଛି। ତାଙ୍କୁ ମାନେ ଯେ, ତମ ପରିକା ଯିଏ ହେଲା।
ହୁଁ।
ଅହଁ କହୁଥିଲା। ସେ କେବେ ଚାଟିଂ କରିପାରନ୍ତିନି? ସିଏ ଡାଇରେକ୍ଟ କଲ୍। ଭଲ ମନ୍ଦ ପଚାରିଲେ ଡାଇରେକ୍ଟ କଲ୍। ନ ଉଠେଇବ ଯଦି, ପୁରା ବି ସିଧା ଡାଇରେକ୍ଟ ବାଇକ୍ ଧରିକିନା ହଜାର।
ଏ-ଏ, ମୋ ଭଳିଆ, ମୋ ଭଳିଆ।
ତମେ ବି ସେଁତି!
ମାନେ ମୁଁ କଲ୍ କରିବନି, ସେ ଯଦି ନ ଉଠେୟ, ମାନେ ମୁଁ ପୁରା ରାଗି ତାଙ୍କ ଘର ତାଙ୍କ ଘରକୁ ଯାଏନି। ତାଙ୍କ ଘରେ, ତାଙ୍କ ଘରେ ଜାଣି ଯାଇଛନ୍ତି ଅଲ୍ ରେଡି।
ଉଁ, ହୁଁ।
ତାଙ୍କ ଘରେ ଜାଣି ଦେଇଛନ୍ତି, ହେଲେ ଆମ ଘରେ କେହି ଜାଣିନାହାଁନ୍ତି?
ହୁଁ ନାଇ ମୋ ସାଙ୍ଗ ଗୁଡା ତାଙ୍କ ଘରଲୋକ ଜାଣିଛନ୍ତି ଆଙ୍କ ଘରଲୋକ ବି ଜାଣିଛନ୍ତି। କିନ୍ତୁ ଯେହେତୁ ପୁଅଟା ଟିକେ ଗୁଣ୍ଡାଗିରି ତ ସେଇଥିପାଇଁ ଟିକେ ଏତେ ତ୍
ହୁଁ ହୁଁ ଗୁଣ୍ଡଗିରି ମାନେ ଭାଇଚାରା ରଖିଛି।
ହୁଁ ତ ମୁଁ କହଥିଲା ମୁଁ ଗଣ୍ଡଗୋଳ କାହାରି ସହିତ ମାନେ ଯେ ତୁ ଜିଜେ ଜିଜେ ଡାକି ଡାକିଆ ବନ୍ଧୁ ମନ୍ଧୂକ ସବୁ ଧ
ଅ ହଁ ବନ୍ଧୁକ ହେରିକା ବି ରଖିଛନ୍ତି।
ହୁଁ ସେ ଇ ଦିଲୁ ଜାଣିିନଥିବେ ସେ ଦିଲୁ ଗୋଟେ ଗୁଣ୍ଡାଟା। ତ ସେପଟ ଲାଇନ୍ ହୁଁ।
ଓହୋ ବନ୍ଧୁ ବନ୍ଧୁ ମାନେ ଆମର ଏଥିରେ କେହି ବନ୍ଧୁକ
ମୁଁ ତମ ଅନୁଗୁଳ ଯାଇଥିଲି ତାଙ୍କ ସହିତ।
ହ
ଓ ତ ସେ ଧରିଥିଲେ ପକେଟରେ ମୁଁ ଜାଣିନି ଯୋଉ ଛୋଟ ଯୋଉଟା ତ କଣ କୁହନ୍ତି? କଣ କୁହନ୍ତି ମୁଁ ବା ଜାଣିନି?
ପିସ୍ତଲ ପିସ୍ତଲ ନା ଡେଜର୍ଟର।
ଏଇଟା ଏଇ ଛୋଟା ଯା ଖେଳନା ଗୋଟେ ବ୍ଲାକ୍ କଲର ଆସୁନି ଛୋଟ ବନ୍ଧୁକରେ
ହଁ ହଁ।
ହେମିତିଆର ଆମକୁ ମୁଁ ଜାଣିନି ଆଉ ମୁଁ ଭାଇ ଡାକି ଦେଇକିନି ଯେତେବେଳେ ତାକୁ ମାନେ ଏ ଭାଇ ମୋତେ ଦେଲା କୋଡ଼ିଏ ଟଙ୍କା ମୁଁ ଖାଇବି ଆଇସକ୍ରିମଟା। ହ ହଉ ଦଉଛି ଆଉ ଏମିତି ତ ଦେଖିଦେବ ତାଙ୍କ ସା ଭାଇ। କଣ କରିଥାନ୍ତୁ ଆମେ ଏଇଟା ଧରିକିନି ବୁଲୁଛ ଆଉ ଆମକୁ ବୋଧେ ଫସେଇଦବ ଆଉ। ହ ନାଇଁ କିଛି ହବନି ତୋର ଆଉ ମୁଁ ଅଛି ଭାଇ ସଧାବେଳେ ଭାଇ ହେଇକିନି ରହିବ ହେଲା। ତୋର କିଛି ହବନି ଏନ୍ତି କହିଲା।
ମାନେ ମୁଁ କହୁଥିଲି କିଣିବା ପାଇଁ ମାନେ ସେ ମନା କରଛନ୍ତି।
ହଁ ହଁ।
ଆଉ ମୁଁ ଯଦି କିଣିବିନା ମୁଁ ମାନେ ଆଉଟ ଅଫ ସିଲାବସ।
ଆମର ସେମତି ମର ପିନ୍ଧିବ ମାନେ
ମୁଁ ବା କହୁଛି ବା ମୁଁ ଯଦି ଚୁପ୍ ରହୁଛି କଲେଜରେ କେବଳ ତାରି ପାଇଁ।
ହଁ।
ଆ ନହେଲେ ମୁଁ କଲେଜ ମାନେ ମୁଁ କି ଚୁପ ରହିବି ପିଲାଙ୍କୁ।
ମୁଁ ବି ଏମତି ଗୋଟେ ଭିଲେନ୍ ପରିକା ମତେ ଭଲ ଲାଗେ ମାନେ ଆଗକୁ ଭାବିଛି। ମ୍ୟାରେଜ୍ ଆଗରୁ ଭିଳିଆନ୍ ହେଇଥାଉ।
ଆ
ଏମତି ଆଉ
ଆଉ ଭିଲାଇନ୍ ଯୋଉ କଣ ଗୋଟେ ଫିଲ୍ମଟେ ନାହିଁ।
ଫିଲ୍ମ ମୁଁ ଫିଲ୍ମ ଦେଖେନି।
ମୁଁ ବି ତ ଦେଖେନି ମୁଁ ତ ସେ ଦେଖେନି। ମୋ ତ ସେଇ ଇନଷ୍ଟାଗ୍ରାମ ରିଲସ ଖାଲି।
ଇନଷ୍ଟାଗ୍ରାମ ଚଲାନ୍ତି।
ହଁ।
ନାଇଁ ମ ଅଛି ଯେ ମାନେ ମୁଁ ଆାଇ ଗଟାକୁ ଉପରେ କାଠୀ ପୁଟା ଦେଇଛନ୍ତି।
କଣ କହିଲେ?
ମୋ ଆଇ ଡି ଟାକୁ କୁଆଡେ କାଟି ଦେଇଚନ୍ତି।
କିଏ କାଟି ଦେଇଚନ୍ତି?
ଚେକ୍ ଚାକ୍ କରିବେନ ଘରେ ଆମର ଉଁ ପାଞ୍ଚ୍ ଆଇ ଡି ଚେଞ୍ଜ କରିଦେଇଚନ୍ତି ମୁଁ ଆଉ ଲଗଇନ୍ କରିପାରୁନେଇ ଖାଲି ମୁଁ ୟା ତା ଆଇ ଡିରେ ଖାଲି ମୋ ଆଇ ଡ଼ି ଦେଖ୍ ଖୁଚି ତା ପ୍ରାଇଭେଟ ଯେହେତୁ ଅଛି। କେବଳ ମୋ ଡିପିଟାକୁ ହିଁ ଦେଖିକିନି ମୁଁ ଖୁସି ହୋଉଚି ଆଉ କଣ କରିବି।
ଆଉ ଗୋଟେ ନୂଆ ଆଇ ଡି ଲଗିନ୍ କରୁନାହାନ୍ତି।
ନାଇଁ ନାଇଁ ଆଉ ଚଲେଇବିନି କି ଗାଳି ଶୁଣିବିନି ଥାଉ। ୟୁଟ୍ୟୁବ୍ ହ୍ୱାଟସପ୍ ଏଇ ଦିଇଟା
ମୁଁ ୟୁଟ୍ୟୁବ ଚଲାଏନି ମତେ ୟୁଟ୍ୟୁବ ଭଲ ଲାଗେନି।
ହୁଁ।
ହୋଉ ଆପଣ ଯାଆନ୍ତୁ ଶୋଇବେ ସାଢ଼େ ଏଗାରଟା ହେଲାଣି।
ହଁ ହଁ ହୋଉ ରହୁଚି।